ହାଲୋ
ହଁ କୁହ। ହାଲୋ।
ହ୍ୟାଲୋ।
ହଁ କୁହ କଣ କରୁଛ କି?
ଏ ବସଚି। ଆପଣ?
ନା ନା ମୁଁ ବି ବସଚି ଯୋଉ
ଆଉ ଖାଇସାଇଲଣି?
ନା ନା ଖାଇନି।
ଆଉ କଣ ଖବର୍?
ଆଉ ସବୁ ଭଲ ଖବର। ଆଉ ଏଇ ଯୋଉ ସେ ଇଏ ନୁହଁ ଶ୍ରାବଣୀ ଯିଏ
ହୁଁ।
ଏଟା ଉମ୍ ହୁଁ ହୁଁ ସେ ପାଠ ପଢିଚି ବାଜୟତ କଲେଜରେ ଓମେନ୍ସ କଲେଜରେ।
ଓହୋ।
ସେଇଆ କଥା ଆଉ। କଣ କହିବି ଆଉ ତମେ କଣ?
ହଁ ଖାଇଥିଲି ଭାତ ଡାଲି ଖଟା ଆଉ ଆଉ ତର ଖାଇବା ପାଇଁ କିଛି ନାହିଁ ଆଉ କଣ କରିବି? ସେଇଆ ଖାଇଥିଲି ଆଉ
ତମ ଖବର କି?
କଣ? ସବୁ ଭଲ ଖବର। ଆଉ କଣ କହିବି ଖବର?
ଉଁ।
ଭଲ ଖବର। ଆଉ କଣ ଖବର କହିବି? କହୁନୁ କିଛି କଣ?
ଆଉ କେବେ ଗାଁକୁ ଆସୁଚ?
ନାଇଁ ମୁଁ ତମେ କହିଥିଲ ମୁଁ କହିବି।
ଗାଁଉ ଗାଉଁ କେବେ ଆସିବ?
ତମେ କୋଉଦିନ ଆସିବ?
ଯିବା ଆଉ ଆଉ କେତେ ମାସେ ଯାଉ।
ମାସେ ଆଉ ତମେ କୋଉଦିନ ଯିବ ସେଠିକି? କଲେଜକୁ।
କଲେଜ ଦେଖିବା ଆଉ ଠିକ ନାହିଁ।
ଠିକ ନାହିଁ ମାନେ?
ହଉ ସେଇ ଓପନ ହେଲେ ଆଉ।
କଣ?
ଓପନ୍ ଓପନ୍।
କୋଉ ଦିନ ଓପେନ୍ ହବ? ହ୍ୟାଲୋ। ହାଲୋ।
ହାଲୋ।
ହଁ କୋଉ ଦିନ ଓପେନ ହବ ତମ କଲେଜ?
ଆମ କଲେଜ ଜୁଲାଇ ଜୁଲାଇ ପାଞ୍ଚ ଆଡକୁ ଗଲେ
ଆହୁରି ଏତେ ଦିନି?
ଆଉ ମୁଁ ରେଜଲ୍ଟ ଆସିନି ଆଜି ଯାଇଁକା ଆଉ କି ହବ।
ରେଜଲ୍ଟ କୋଉଦିନ ଆସିବ?
ଲାଷ୍ଟ ଏଇ ମାସ ଲାଷ୍ଟ ଆଡୁ।
ତମେ ଡି୍ୟୁଟି କରୁନ କି?
ନା କା ଡିଉଠି କଉଠି ବନ୍ଦ ହାତ ଭାଙ୍ଗି ଯାଇଛି।
ହାତ ଭଇ ଯାଇଛି।
ହଁ।
ଓହୋ ହତ କେମିତି ଭାଙ୍ଗିଲା?
ଏ ଯେଉଁ ରାଜ୍ୟକୁ ଦୋଳି ଖେଳି ପଡ଼ିଗଲି।
ରଜରେ କେମତି ଦୋଳ କିଲା ପଡିଗଲା।
ଆଉ ସେଇ ଭଳିଆ ଆଉ କଣ। ନାଇଁ ହାତ ଭାଙ୍ଗିଚି। କିଛି ଘରେ ବସିଛୁ ଆଉ କିଛି କାମନି।
ହହ। ହାତ ଭାଗିଚି ଘରେ ବସଛ।
ହୁଁ ହୁଁ।
ହୁଁ ହୁଁ। ହଉ ଆଉ।
ଆଉ ତମେ କେବେ କଲେଜ ଯିବ।
ନା ମୁଁ ଏବେ କଲେଜ ଯିବିନି ମୁଁ କଲେଜ ଯିବି ଆହୁରି ଦି ତିନି ଚାରି ମାସ ପରେ।
ଆଉ କଲେଜ ଆସନ୍ତୁ। ଆ କଲେ ଯ ଆସ ନା।
ନା ମୁ କଲେଜ ଯାଇକିନା କଣ କରିବି ଏଠି।
ଖାଇକି ଘରେ ଶୋଇପଡ।
ନାଇଁ ଏଇ କାରିୟର ଟା ବହୁତ ଭଲ। ଟଛି ଏଠି କଣ ପାଇଁ କରି।
ବହୁତ ଭଲ।
ତମ କହିଥିଲି ଆଉ। କଣ?
କହିଚଲ ଆମେ ଶୁଣି ଚାଲିଛୁ ଆଉ କଣ କରିବା?
କଣ କହିବି ଆଉ ତମେ କହୁନ କିଛି ଆଉ ମୁଁ ଏକୁଟିଆ କେତେ କହିବି ଯେ
ଆଉ ତମର ଏଇ ଏଜାମ ରେଜଲ୍ ପରଫେକ୍ଟ ଆସିଛି ନା କଣ?
ନା ରେଜଲ୍ଟ ପରଫେକ୍ଟ ଆସିନି
ବଗ ଫେକ ଗିଛି ବଧ
କଣ ହଁ ବ୍ୟାଗ ଲାଗି ଯାଇଛି।
ଆଉ ତମ ୱାଇଫଙ୍କ କଥା କଣ?
ମ ବି ତେ ଭଲ ଆଉ ତମର କି କଲର ଗାଡି ଅଛି ହ୍ୟାଲୋ।
ମର ବୁଲୁ
ବ୍ଲୁ କଲର ଓହୋ।
ଆଉ ଏବେ ତ ଆସିବ ଗୋଟେ ଆଉ ସ୍କୋପିଓ ଟେ ଆଉ ବ୍ଲାକ୍ କଲର।
ବ୍ଲାକ୍ କଲର ମତେ ବି ସେ ବ୍ଲାକ୍ କଲର ଭଲ ଲାଗେ।
ଆଉ ତମତାା କଦା ଫର୍ଚ ଦେ
କରସୁନ ଆମର ଗୋଟେ ଅଟା ହଉଛି ଆଣିବୁ
ଓ ଚେଞ୍ଜ ହେଇଗଲା କି?
ହୁଁ। ଆମର ଟିକେ ହାତ ଭାଙ୍ଗିଗଲା ତ ସେଥିପାଇଁ ଚେଞଜ ହେଇଗଲା ଟିକେ ସୁବିଧାରେ ପଡିଯାଇଛ ଆକ୍ସିଡେଣ୍ଟ ହେଇଯାଇଛି ଆ ହଁ ଗୋଡା ହାତ ଭାଙ୍ଗି ଯାଇଛି ନା ସେଥିପାଇଁ
ତୁରା ପ୍ରିମିୟମ ଗଢିତ କେ ନା
ହଁ ପମ ଗାଡ଼ିଆ ଦରକାର
ହ ତମେ ତ ବାହା ହେଇଗଲ ଫୋଜି ଫୋଜିିକି ଡକିଲନି
ଭୋଜି ଭୋଜି କିଛି ତ ନାହିଁ ଆଉ ଭୋଜି ଭୋଜି ଦିଆ ଦୁ କିଛି ନାହିଁ ତ ଆଉ ପଇସା ଥିଲେ ସିନା ହଜି ନା ପଇସା
ଅ ଅଡି କିଣିବ ଆଉ ପଇସା ନାହିଁ ତମ ହାତରେ
ଆଉ ତମର କର୍ପ ପୁରା ଜେଡ ସେ ସେ କିଣିବ ତମଧରେ ପଇସା ନି
ଆମ କଣ ବାହାିଛୁ ତମେ ବାହିଛ ତ ଆଉ
କେମିତି
ଆରେ ତମ ଭ ଇଛ ଅଡି କିଣିବ
ନାଇଁ ଆମେ ବାହାର କୋଠି ବାାଇଛୁ
ଁ ଏବେ ଆସିବ ମାସ ଲାଷ୍ଟ ଆଡୁ ବୋଧେ ଆସିବ ଆ
ତମେ କେତେଟାରୁ ଉଠୁଛ
ମୁଁ ତ ରାତି ସକାଳ ଦଶ ଆଉ
ଏତେ ଏତେ ହେଇ ଯାଉଛି
ଆଉ ଗରମକୁ ଶୋଇପଡୁଛି ଅଧିକ ଟାଇମ ଏସିି ଲଗେଇକି ଷୋହଳ ଡିଗ୍ରୀରେ ସ ହଉଛି ଆଉ
ଆଉ
ଆଉ ତମେ ବୋଧେ ରାତି ଚାରିଟାରୁ ଉଠିକି ଖଟିବା ପାଇଁ ପଳଉଛ
ଆମେ
ହୁଁ ତମେ
ଆମେ ତ ଖଟିବ ଖାଇବୁ ଆଉ କଣ କରିବୁ
ହୁଁ ସବୁବେଳେ ଏମିତି ଖଟିକଟି ତମ ଜୀବନ ଟା ଯିବ ଆଉ
ଆଉ ଏଇ ତ ଜୀବନ ଦକ୍ଷିଣୀ ପବନ ଆଉ
ଆଉ ତମ ୱାଇଫ ଶ୍ରାବଣଙ୍କ କଥା କଣ
ଭଲ ଆଉ କଣ କହିବି ସବୁ ତ ଭଲ ଆଉ
ହୁ
ଯୋଉ ଗୋଟା ଗାଡିରେ ଥିଲା ସେ କିଣିବା ପାଇଁ ହଁ ସେଥିପାଇଁ ତ ମୁଁ କହୁଥିଲଥିଲି
ଗାଡିଆ ମେ ସ୍କର୍ପିଓିଓ ଅଛି ଗୋଟେ ଦେଖିକି କୁହ
ହୁଁ ଭଲ ଅଛି ନା ଆମେ ତ ଏଠି ବସିକି ନାହିଁ ଡାଳ ଭାଙ୍ଗୁଛୁ ଆଉ କଣ କରିବୁ
ଆଜି କାମ ହାମକୁ ଯାଇଏ ନହିଁ ଖଟିବା ପାଇଁ ଦାଦନ ଖଟିବା ପାଇଁ ଯାଇଏନ
ନା ତ ଦିନ ଖଠିକ ଆି ଯାଇନା
ଆମର ଏଠିଆ ଆମର ଏଠି ଗୋଟେ ପିଲାର ଗୋଡ ଭାଙ୍ଗି ଯାଇଛି ସେ ତାର ବସିକି କିଛି ନାହିଁ ବସିକିଠି ଖେଳୁଚ ତାର ଛୋଟ ଚାଉଳିଆ ଦେଖିଲେ ତାକୁ ଦୟା ଲାଗୁଛି
ଓହୋ ଉଁ ହାତ ଭାଙ୍ଗିଛି ନା ଗୋଡ ଭାଙ୍ଗିଛି
ଗୋଡ ଭାଙ୍ଗିଛି ନା ଦି ଜଣଙ୍କା ପଡିିବା ତା ମୋ ହାତ ଭାଙ୍ଗିଗଲା ତା ଗୋଡ ଭାଙ୍ଗିଗଲା
ମୋର ମଝି ଗୋଟେଟା ଭାଙ୍ଗି ଯାଇଛି
ହାତଟା
କଣ
ମଝ ଆଙ୍ଗୁଠଟା ନାର
ନା ମଝି ଗୋଡ ଟା ମଝି ଗୋଡରେ ଭାଙ୍ଗି ଯାଇଛି ଆଁ ତା ସାଇକେଲରେ ା କି ଗଲା ସାଇକେଲ ବାଜିଗଲା ଟିକେ ଗୋଡଟା ଆଉ
ଏମି କାର ନହିଛି ତାର
କଣ
ଏତେ ଏମିତି ଘଟି ଯାଇଛି ତମ ସହ।
ହଁ ଏମିତି ଘଟିଛି ଆଉ କଣ କରିବି।
ଆ ତମଟା ସରିଗଲା ଆଉ ତମର ତାହେଲେ କିଛି ଆଉ ନାହିଁ ତମଠେ ଲାଭ।
କଣ,
ତମଠି ଆଉ କିଛି ଲାଭ ନାହିଁ।
ନା,
ଆଉ ମେଡିକାଲ ଫେଡିକାଲ ଯାଇଛ ନା ଘରେ ବସିଛନ୍ତି ଧରିକି।
କଣ, କଣ କହିଲ ତମେ? ଶୁଭୁନି, ମୁଁ କହିଲି ଆମର ଗୁରେ ଗଛ ଲଗା ହେଇଥାନ୍ତା ଗୋଟେ ତିନି ଚାରି ଗୁଣ୍ଠରେ ଗଛ ଲଗା ହେଇଥାନ୍ତା। ଏ କି କି ଗଛ ଲଗେଇଲେ ଭଲ ହବ କହିଲ?
ଏ କାଜୁ ଗଛଗୁଡା ଲଗେଇ ଦିଅ।
ଏ ଯୋଉ ତମ ଫ୍ରି ଫାୟାରରେ କଣ କଣ ସ୍କିନ୍ ଆସିଛି ମତେ ଟିକେ କହିବୁ କି?
ଆ ଏମ୍ପିପଟି ଗ୍ରୋଜ୍ଜା ଆଉ ଉଡ଼ି ପକେଟା ଚିବଡା।
ଆଉ,
ଆଉ ଫାର୍ମାସର ଗୋଟେ ଆସିଚି ଯେ ସେତେ ପି ଚଲଉନାହାନ୍ତି କଣଟା ଆଉ।
ଆଉ କଣ ଆସଛି? ଆଉ କଣ ଆସୁଚି?
ହେଲା।
ଆଉ କଣ ଆସିଚି।
ଫଣ୍ଡଲ ଗୁଡାକୁ ଉଠେଇବାନ
ବଣ୍ଡଲ,
ହୁଁ,
ଓହୋ, ଆଉ।
ଆଉ ଗେମ୍ ଫେମ ସବୁତ ଛାଡି ଦେଲେଣି ଆଉ କଣ ଗେମ ଖେଲିବାକୁ ସବୁ ରି ଆମ ଆପ ଖେଳୁଛନ୍ତି।
ଲେଲ ଫରେ
ହଁ ରିଅଲ ଆପରେ ୱାନ ଡ୍ରେନ ଖେଳୁଛନ୍ତି।
ଓ ହୋ,
ନାଇଟ ଡ୍ୟୁଟି।
ନାଇଟ ଡ୍ୟୁଟି ହଁ,
ସବୁ ବାରଟା ବେଳେ ବାରଟା ପରେ ଖେଳୁଛନ୍ତି।
ବାରଟା ପରେ ମୋର ତ ମଝି ଗୋଡଟା ଭାଙ୍ଗି ଯାଇଛି।
ତମେତାହେଲେ ଆଉ ଖେଳିପାରୁନଥିବ ଆଉ।
ମୋର ମଝି ଗୋଟ ଟା ଭାଙ୍ଗିଛି କଣ କରିବ ଆଉ।
ହଉ ଭାଇ ପରେ କଥା ହେବା। ହଉ ଭାଇ ରଖୁଛି ପରେ କଥା ହେବା ଆଁ
ହଉ ହଉ,